ଆଜ୍ଞା ବନ୍ଧୁ ଶୁଭ ସନ୍ଧ୍ୟା।
ଆଜ୍ଞା ବନ୍ଧୁ ଶୁଭ ସନ୍ଧ୍ୟା।
ଆଉ କେମିତି ଅଛନ୍ତି?
ଆଜ୍ଞା ମୁଁ ବହୁତ ଭଲ ଅଛି ଆପଣ କେମିତି ଅଛନ୍ତି?
ଆଜ୍ଞା ମୁଁ ବି ବହୁତ ଭଲ ଅଛି ଆଉ ଆପଣଙ୍କର ଯୋଉ ଏବେ ଆପଣ କଣ ଦୈନନ୍ଦିନ ଜୀବନରେ କଣ ଚାଲିଚି?
ହଁ ଦୈନନ୍ଦିନ ତ ଯେମିତି କହିବି କାର୍ଯ୍ୟ ବହୁଳତା ବିଷୟରେ ସେମିତି ଟିକେ ଟିକେ ସମୟ ବାହାର କରିବାକୁ ପଡୁଛି। ଆଉ ସେମିତି ଚାଲିଚି ଦୈନନ୍ଦିନ ଜୀବନ ବେଶୀ କିଛି ଖାସ ନାହିଁ ବାସ୍ ଯେମିତି ସାଧାରଣ ଜୀବନ ଯାପନ ଚାଲିଚି ଆପଣ କେମିତି ଅଛନ୍ତି କଣ କରୁଚନ୍ତି?
ଆମର ବି ସେମିତି ଦୈନନ୍ଦିନ ଜୀବନ କାର୍ଯ୍ୟ ବହୁଳ ଚାଲିଚି କାର୍ଯ୍ୟବହୁଳ ଜୀବନରେ ତ କିଛିଟା ସମୟ ବାହାର କରିକି ବାହାରକୁ କୋଉଠି ବୁଲିବାକୁ ଗଲେ ଭଲ ହୁଅନ୍ତା ବୋଲି ମୁଁ ଭାବୁଥିଲି ହେଲେ ବନ୍ଧୁ ଛୁଟି ଦିନରେ କେଉଠି ବୁଲିବାକୁ ଯିବାର ଆପଣଙ୍କର ଯୋଜନା ଅଛି କି? ସେମତି
ସେମତି ତ କିଛି ମୋର ଯୋଜନା ନାହିଁ ଆ ପଣ ଯଦି ମତେ କିଛି କହୁଚନ୍ତି ଯୋଜନା ତ ମୁଁ ନିଶ୍ଚିତ ଭାବରେ ଖୁସି ମନେ କରିବି ଯିବା ଛୁଟି ଦିନରେ କେଉଁ ଟି ବୁଲିବା ଯିବାର ଆପଣ ଯୋଜନା କରୁଛନ୍ତି ମତେ ଜଣିବେ।
ଆପଣ ବି ବାହାରେ ରହୁଚନ୍ତି ମୁଁ ବି ବାହାରେ ରହୁଚି ତାହେଲେ ତମେ ଆଉ କୋଉଠିକି କାହିଁକି ଯିବା ଓଡିଶା ଗଲେ ଭଲ ହେଇଥାନ୍ତା ଯେହେତୁ ଆମ ଓଡିଶାଠୁ ଭଲ ପର୍ଯ୍ୟନ ପର୍ଯ୍ୟଟନ ସ୍ଥଳୀ ଆଉ କୋଉଠି ମୁଁ ଭାବୁନି ଅଛି ବୋଲି।
ଆରେ ବା ବହୁତ ହି ଭଲ କଥା ଓଡିଶାରେ ତ ଯେତେ ଦର୍ଶନୀୟ ସ୍ଥାନ ଅଛି କହିଲେ କମ ହବ। ଆଉ ଆମେ ଯେହେତୁ ବାହାରେ ରହୁଛନ୍ତି ଓଡିଶାରେ ଆମେ ଏତେ ଯୋଡି ହେ ପାରୁନାହାନ୍ତି ତ ନିଶ୍ଚିତ ଭାବରେ ଆମେ ଯଦି ଆମର ଛୁ ସମୟରେ ଆଉ ଖାଲି ସମୟରେ ଓଡିଶା ଯିବା ତ ବହୁତ ହି ଭଲ ହବ ତ ସାଙ୍ଗକୁ ଯିବା ପାଇଁ ଆପଣ ଚାହୁଁଛନ୍ତି କଣ ଯୋଜନା କରୁଛନ୍ତି?
ନାଇ ଓଡିଶା ଗଲେ ତ ଯାହା ବି ହେଲେ ଆମର ଜଗତରନାଥ ଜଗନ୍ନାଥ ଫାଷ୍ଟ ଦର୍ଶନ କରିବାକୁ ମୁଁ ଇଛା ଇଛା କରିବି ତ ସେଠି ଜଗନ୍ନାଥଙ୍କୁ ଦର୍ଶନ କରିସାରିଲା ପରେ ଆମର ର ପୁରୀ ସମୁଦ୍ର ବେଳାଭୂମି ରହୁଛି ସେଠି କିଛି ସମୟ ସମୟ କାଟିବା ପାଇଁ ମୁଁ ଭାବୁଛି। ତ ଆପଣ କଣ ଭାବୁଛନ୍ତି ଫାଷ୍ଟ ପୁରୀ ଗଲେ ଭଲ ହବ ନା ଆଉ କୋଉଠିକି ଗଲେ ଭଲ ହବ? ହଁ।
ନିଶ୍ଚିତ ଭାବରେ ପୁରୀ ସତରେ ବହୁତ ଖୁବ ସୁନ୍ଦର ସ୍ଥାନ ଆଉ ଯଦି ଯଦି ଆମେ ଓଡିଶା ଯାଉଛନ୍ତି ପୁରୀ ନ ଗଲେ କେମିତି ଆମେ ର ପାରିବା ଯୋଉଠି ବିଶ୍ଵର ଲୋକ ଆସୁଛନ୍ତି ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଆଉ ଆମେ ଯଦି ଓଡିଶା ଯାଉଛନ୍ତି ଓଡିଶାବାସି ହେଇକି ଯଦି ଆମେ ପୁରୀ ଜଗନ୍ନା ଦର୍ଶନ ନ କରିବା ତ ସେଇଟା ଆମ ପାଇଁ ମତେ ଲାଗୁଛି ବହୁତ କ୍ଷତିକାରକ ହବ ତ ନିଶ୍ଚିତ ଭାବେ ଭାବରେ ଆପଣଙ୍କ ଯୋଜନା ବହୁତ ଖୁବ ସୁନ୍ଦର ଅଛି ପ୍ରଥମେ ଆମେ ପୁରୀ ହିଁ ଯିବା। ଆଉ ସେଠୀ ମହାପ୍ରସାଦ ମଧ୍ୟ ଖାଇବା ଆଉ ମହାପ୍ରସାଦ ଖାଇ ମଧ୍ୟ ପୁରୀର ବିଭିନ୍ନ ସ୍ଥାନ ବୁଲିବାଟା ମୁଁ ଭାବୁଛି ବହୁତ ଭଲ ହବ ଆପଣ କଣ କହୁଛନ୍ତି?
ଆଜ୍ଞା କାହିଁକି ନା ଯେହେତୁ ପୁରୀ ଗଲା ପରେ ସେଠି ଆପଣ ଯେମିତିକି ମହାପ୍ରସାଦ କଥା କହିଲେ ତ ମହାପ୍ରସାଦ ପରେ ଖାଇଲା ପରେ ତାପରେ ସେଠି ପାଖରେ ବି ରହୁଛି କୋଣାର୍କ ମନ୍ଦିର ରହୁଛି ତ ଯେହେତୁ କୋଣାର୍କ ମନ୍ଦିର ବି ଗଲେ ସେଠି ଭଲ ହୁଅନ୍ତା ଯେହେତୁ ସୂର୍ଯ୍ୟ ମନ୍ଦିର ତ୍ ତା ବିଷୟରେ ବି ବହୁତ ଶୁଣିବାକୁ ମିଳେ ବହୁତ କଳା ସୂର୍ଯ୍ୟ ମନ୍ଦିରରେ ସ୍ଥାପତ୍ୟ ବହୁତ କଳା ବିଷୟରେ ବି ଶୁଣିବାକୁ ମିଳେ ତ ସେଠି ବି ଗଲେ ବହୁତ ଭଲ ହୁଅନ୍ତା ଆପଣ କଣ କହୁଛନ୍ତି?
ନିଶ୍ଚିତ ଭାବରେ ନିଶ୍ଚିତ ଭାବରେ କୋଣାର୍କ ସୂର୍ଯ୍ୟ ମନ୍ଦିର ହଉଛି ଆମ ଓଡିଶାର ଗୌରବ ଯେମିତି ମତି ଆମର ପୁରୀ ମନ୍ଦିର ଗୌରବ ସେମିତି କୋଣାର୍କ ମନ୍ଦିର ମଧ୍ୟ ଆମ ଗୌରବ ସେଇ ମନ୍ଦିରର ଓ ମୂର୍ତ୍ତି ଗୁଡିକ ଅତ୍ୟନ୍ତ ସୁନ୍ଦର ଆଉ କହିବାକୁ ଗଲେ ସିଏ ଓଡିଶା କଣ ବିଶ୍ଵରେ ଏମିତି ଗୋଟେ ମନ୍ଦିର ଯୋଉ ମନ୍ଦିରରେ କି କବାଟ ନାହିଁ। ମାନେ ମନ୍ଦିରକୁ ପ୍ରବେଶ କରିବା ପାଇଁ ପ୍ରବେଶ ବାଟ ହିଁ ନାହିଁ ସେଟା ଗୋଟେ ଆମର ଅସାଧାରଣ ମ ସୂର୍ଯ୍ୟ ମନ୍ଦିର ଆଉ ଭଗବାନ କହିବାକୁ ଗଲେ ନିହାତି ସୂର୍ଯ୍ୟ ଆଉ ସେ ସେଠ ଭଗବାନ ଏମିତି ପ୍ରବେଶ କରନ୍ତି ଯେମିତିକି ସୂର୍ଯ୍ୟଙ୍କର ପ୍ରଥମ କିରଣ ସେଇଠି ପଡିଥାଏ କୋଣାର୍କ ମନ୍ଦିରରେ ଆଉ କୋଣାର୍କ ମନ୍ଦିରରେ ସୂର୍ଯ୍ୟ କିିରଣ ପଢିଲା ପରେ ହିଁ ସୂର୍ଯ୍ୟ କୁହନ୍ତି କି ଆମର ପୃଥିବୀରେ ଦେଖା ଦେଇଥାନ୍ତି ଆଉ ସେ ସେଇ ହଉଛି କୋଣାର୍କର ସୂର୍ଯ୍ୟ ମନ୍ଦିର ଖୁବ ସୁନ୍ଦର
ଆଜ୍ଞା ନିଶ୍ଚିତ ଯେହେତୁ ଆମର ପୁରୀରେ ଫାଷ୍ଟ ଆମେ ଗଲେ ପୁରୀ ଜଗନ୍ନାଥ ମନ୍ଦିର ତାପରେ କୋଣାର୍କ ମନ୍ଦିର ଆଉ କିଛି ହ୍ରଦ ବୁଲିବାକୁ ଗଲେ ପାଖରେ ମୁଁ ଭାବୁଛି ଚିଲିକା ହ୍ରଦ ବି ଦେଖିବାକୁ ଗଲେ ବହୁତ ଭଲ ହୁଅନ୍ତା ତ ଆପଣ ଚା ଚିଲିକା ହ୍ରଦ କେବେ ଯାଇଛନ୍ତି ଆଗରୁ?
ଆଜ୍ଞା ବହୁତ ସୁନ୍ଦର କଥା କହିଲେ ଚିଲିକା ହ୍ରଦ କଥା କହିଲେ ମୁଁ ଛୁଆ ବେଳେ ଯାଇଥିଲି। କାଇଁକିନା ଯେହେତୁ ମୁଁ ଛୋଟଥିଲି ସେଇ ଟାଇମରେ ହିଁ ଚିଲିକା ହ୍ରଦ ଯାଇଥିଲି ଯୋଉଟା କି ଆମର ଚିଲିକା ଭିତରେ କାଳୀଯାଇ ଅଛି। ଆଉ ଯୋଉଟା କିି ଆମେ ଡଙ୍ଗାରେ ବସିକି ସେଟା ଯାଆନ୍ତି ତ ମୁଁ ଛୁଆ ବେଳେ ଯାଇଥି ଏତେ ତ ମୋର କିଛି ଅବଦାନ ସେଠି କହିବାକୁ ଗଲେ ମୋର କିଛି ମନେ ନାହିଁ କିନ୍ତୁ ଆପଣ ଯଦି କହୁଛନ୍ତି ଯୋଜନା କରୁଛନ୍ତି ତ ମୁଁ ଆଉ ଥରେ ଯିବାକୁ ବି ବହୁତ ପସନ୍ଦ କରିବି ଚିଲିକା ହବା ଚିଲିକାରେ କଣ ମୁଁ ଶୁଣିବାକୁ ପାଇଥିଲି ଯେ ଡଲଫିନ୍ ଦେଖିବାର ସୁଯୋଗ ମିଳେ ଏଇଟା କଣ ଠିକ
ନିଶ୍ଚିତ ଆଜ୍ଞା ଚିଲିକାର ବ କାହିଁକିନା ଚିଲିକାରେ ଆପଣ ଯୋଉ ଡଙ୍ଗାରେ ଗଲା ବେଳେ ତ ବହୁତ ଡଲଫନ୍ ବି ଆଗରୁ ଥିଲେ ବଟ ଏବେ ମୁଁ ଯେତିକି ଶୁଣିବାକୁ ମିଳିଛି ଏବେ ତ ଡଲଫିିନ ସେମିତି ରହୁନାହାନ୍ତି ଡଲଫିନ୍ ଆମର ଯେମିତିକି ରହୁଛି ସେଠି ପାଖାପାଖି ସାତ ପ ସାତ ପଡା ଯୋଉଟା ରହୁଚି, ସେଠି ଡଲଫିନ୍ ଦେଖିବାକୁ ମିଳେ। ଯଦି ଆପଣ ଚିଲିକା ଯାଉଚନ୍ତି ତ ଶୀତ ଋତୁରେ ଯିବାକୁ ଆମେ ଯୋଜନା କରିବା ନିଶ୍ଚିତ ଭାବରେ
କାଇଁ ଶୀତ ଦିନରେ କିଛି ଖାସ ଅଛି କି ସେଠି ମାନେ କିଛି ଅଲଗା ଜିନିଷ ଦେଖିବାକୁ ମିଳେ କି?
ଦିନରେ ଗଲେ ସେଠି ବହୁତ ପ୍ରକାରର ପକ୍ଷୀ, ସେମାନେ ପକ୍ଷୀ ଦେଖିବାକୁ ଆପଣଙ୍କୁ ମିଳେ। ଳିବ। ସେ କାହିଁକିନା ଆପଣ ଯଦି ଯାଉ ଗରମ ଦିନରେ ଯାଉଚନ୍ତି ସେଠି ଗରମର ପ୍ରଭାବରେ ଯେ ବୁଲିବାକୁ ବୁଲିବା ଆପଣଙ୍କୁ ଭଲ ଲାଗିବନି। ତ ମୁଁ ସେଥିପାଇଁ ଭାବୁଚି କି ଶୀତ ଦିନରେ ଗଲେ ବହୁତ ପ ବହୁତ ସାରା କାହିଁକି ନା ବ ବାହାରୁ ବହୁତ ପକ୍ଷୀ ବି ଆସନ୍ତି ସେଇ ଟାଇମ ରେ
ଆଚ୍ଛା ଆଚ୍ଛା। ବାସ୍ ସୁନ୍ଦର ଲାଗୁଚି।
ଯଦି ଆପଣ କହିବେ ବି ଆମେ ଭୁବନେଶ୍ଵର ଯୋଉ ଡିଏ କିଛି ଦିନ ସେଠି ରହିକି ବୁଲାବୁଲି କରି ପାରୁ ଭଲ ହୁଅନ୍ତା, ଯେହେତୁ ଭୁବନେଶ୍ୱରକୁ ଆମର ମନ୍ଦିର ମାଳିନୀ ସହ ହର ବୋଲି କୁହାଯାଏ ସେଠି ଯେମିତିକି ଆମର ଲିଙ୍ଗ ମନ୍ଦିର ରହୁଚି, ଧଉଳି ମନ୍ଦିର ରହୁଚି, ଉଦୟଗିରି, ଖଣ୍ଡଗିରି ବହୁତ ସାରା ଗୁମ୍ଫା ବି ରହୁଚି ପ୍ରସିଦ୍ଧ ତ ମୁଁ ତ ଏତେ ତିକି ତି ଐତିହାସିକ ସ୍ଥାନ ଜାଣିଚି ତ ଆପଣ ଯଦି କିଛି ଜାଣିଚନ୍ତି ତ ସେ ବିଷୟରେ କିଛି କହିଲେ ଭଲ ହୁଅନ୍ତା।
ନିଶ୍ଚିତ ଭାବରେ ମତେ ତ ଐତିହାସିକ ସ୍ଥାନ ଦେଖ ଖିବାକୁ ବହୁତ ପସନ୍ଦ କରେ ମୁଁ ମତେ ବହୁତ ଭଲ ଲାଗେ ଆଉ ମୁଁ ବି ଆଗକୁ ବହୁତ କିଛି ଦେଖିବି ବୋଲି ଭାବ ବୁଚି ଆଉ ଯେମିତି କି ମୁଁ ପ୍ରକୃତି କ ମଧ୍ୟ ବହୁତ ଭଲ ପାଏ ଐତିହାସିକ ସ୍ଥାନକୁ ମଧ୍ୟ ଭଲ ପାଏ। ଆପଣ ଯେମିତି କହିଲେ କି ଭୁବନେଶ୍ଵରରେ ଆମେ ବହୁତ ଗୁଡିକ ମନ୍ଦିର ଦେଖିପାରିବା, ସେମିତି ମୁଁ ଆପଣଙ୍କୁ ଆଉ ଗୋଟେ ଜାଗା ମଧ୍ୟ ଯୋଜନା ଦେବି ଶିମି ପାଳ ବି ଆମେ ଯାଇପାରିବା ଆଉ ଶିମିଳିପାଳରେ ଜାତୀୟ ଉଦ୍ ଦ୍ୟାନ ମଧ୍ୟ ରହିଚି। ସେଠାରେ ବହୁତ ଜଙ୍ଗଲ ଝରଣା ଏବଂ ବନ୍ୟ ପ୍ରାଣୀ ଦେଖିବାକୁ ମଧ୍ୟ ଧ୍ୟ ଆମେ ଯାଇପାରିବା।
ଆଜ୍ଞା ଆଜ୍ଞା। ନିଶ୍ଚିତ ଭାବରେ ଶିପିଳିପାଳା ଗଲେ ବି ବହୁତ ଭଲ ହୁଅନ୍ତା। ସେଠି କଣ ଶିମିଳିପାଳରେ କେମିତି କଣ ଆପଣ କିଛି ଜାଣିଚନ୍ତି କେମିତି କଣ ଯାଇହବ ସେଠି କେମିତି ବୁଲିବାକୁ
ନିଶ୍ଚିତ ଭାବରେ ଯେମିତି ମୁଁ କହିବି କି ପ୍ରକୃତି ମତେ ବହୁତ ଭଲ ଲାଗେ ଆପଣଙ୍କୁ ମଧ୍ୟ ପଣ କହିଥିଲେ ଯେ ପ୍ରକୃତି ଭଲ ଲାଗେ ଆଉ ସିମିଳିପାଳ ଗୋଟେ ମୁଁ ତାଲିକାରେ ଏଇଥିପାଇଁ ଯୋଡିଲି କା ଇନା ଶିମିଳି କଲେ ଆପଣ ଶିମିଳିପାଳରେ ଖାସ କରିକି ଆମେ ବାଘ୍ର ମାନେ ବାଘ ଘ ଆମେ ଦେଖିପାରିବା ଶିମିଳିପାଳ ଆମର ଫେମସ ସେଇଥିପାଇଁ ହେଇଚି ଯେ ସେଠି ବାଘ ଦେଖ ଖିବାକୁ ମିଳେ ଆଉ ସେଠିକାର ଯୋଉ ଜଙ୍ଗ ଙ୍ଗଲ ଝରଣା ରହିଚନ୍ତି ଆଉ ବିଭିନ୍ନ ପ୍ରକାର ବନ୍ୟ ପ୍ରାଣୀ ମଧ୍ୟ ଶୀତ ଦିନରେ ଆସନ୍ତି। ତ ଆପଣ ଶିମିଳିପଳ ଗଲେ ସେଠି ଦେଖିପାରିବେ।
ଆଜ୍ଞା।
ପ୍ରକୃତି କଥା ଏଠି କହୁଚି ମାନେ ପ୍ରକୃତିର ଆମ ଦେଶ ଆମ ଓଡିଶାରେ ଗୋଟେ ବହୁତ ହି ଭଲ ଅଛ ଛି, ଯୋଉଟା କି ଆମର କଳାହାଣ୍ଡି କଳାହାଣ୍ଡି ହେଇଗଲା କୋରାପୁଟ ହେଇଗଲା ଆମର ବର ବରମ୍ପୂର୍ ମଧ୍ୟ ହେଇଗଲା। ଏଇ ସବୁ ଜାଗା ମଧ୍ୟ ଆମେ ଯଦି ସି ତ ଦିନରେ ଯାଉଚନ୍ତି ପ୍ରକୃତିକୁ ଯ ଦି ଆମେ ଦେଖିବାକୁ ଚାହୁଁଚନ୍ତି ଓ ପାହାଡ ପ୍ରକୃତି ଗୁଡା ସେମାନେ ବହୁତ ଭଲ ଭାବରେ ସେଠି ମଧ୍ୟ ଆମେ ବୁଲାବୁଲି କରିପାରିବା। ତ ଆପଣ କିଛି ଯୋଜନା ଆଉ କଣ କଣ ଆପଣ କ ଜାଣିଛନ୍ତି?
ଏଇ ତ ସବୁ ହେଇଗଲା ବହୁତ ସାରା ଜାଗ ଆପଣ ଯୋଉଟା କହିଲେ ମୁଁ ବି କହିଲି ଏଇ ସବୁ ଜାଗା ସବୁ ଆମର ତ ଜୟ ଯୋଜନା ରହିଲା ଯିବା ପାଇଁ ତ ଓଡିଶା ଗଲେ ଯେହ ତ ଆମେ ବାହାରେ ରହୁଛନ୍ତି ତ ବାହାରର ଖାଇବା ଓ ଓଡିଶା ଖାଇବା ଭିତରେ ବହୁତ ପାର୍ଥକ୍ୟ ଅଛି। ତ ଓଡିଶା ଗଲେ ଯେମତି କି ଆପ ମତେ ତ ଦହିବରା ଆଳୁଦମ ଖାଇବାକୁ ଭଲ ଲାଗେ ଛେନା ପୋଡ ଖାଇବାକୁ ଭଲ ଲାଗେ। ତ ଆପଣଙ୍କୁ ସେମିତି କଣ କଣ ଓଡିଶାର ପ୍ରସିଦ୍ଧ ଖାଇବା ଆପଣଙ୍କୁ ଭଲ ଲାଗେ?
ନିଶ୍ଚିତ ଭାବରେ ଯେମିତି ଆପଣ ଖାଇବା ପାଖକୁ ଆସିଲେଠି ମାନେ ଆମ ଓଡିଶା ଖାଇବା ତ ସବୁ ରାଜ୍ୟ ଠାରୁ ଭିନ୍ନ ଆଉ ଆପଣଙ୍କୁ ଯେମିତି ଦହିବରା ଭଲ ଲାଗେ ମତେ ବି ଦହିବରା ଭଲ ଲାଗେ ତା ସହିତ ଆ ଓଡିଶାର ଯୋଉଟାକୁ ଆମେ ଗୁପଚୁପ ବୋଲି କୁହନ୍ତି କେତେ ଜାଗାରେ ପୁଚୁପା ମଧ୍ୟ କୁହନ୍ତି। ତୁ ଖାଇବା ବହୁତ ଭଲ ଲାଗେ। ଆଉ ଆମ ଓଡିଶା ଜଗନ୍ନାଥଙ୍କର ଯେମିତି ପ୍ରସିଦ୍ଧ ଟଙ୍କ ତୋରାଣୀ ଆଉ ମଟର ପାଣି ମଧ୍ୟ ମତେ ଖାଇବାକୁ ବହୁତ ଭଲ ଲାଗେ।
ଯାହେଉ ଭଲ ଲାଗିଲା ଶୁଣିକି ତ ଆପଣ ଯୋଉ ଦହିବରା ଆଳୁଦମ ଯୋଉଟା କହିଲେ ସେ ଦ ଦହିବରା ଆଳୁଦମ ଯେତିକି ଶୁଣିବାକୁ ମିଳିଛି କଟକରେ ଦହିବରା ଆଳୁଦମ ବହୁତ ପ୍ରସିଦ୍ଧ ବୋଲି ତ କଣ ଆପଣ କହୁଛନ୍ତି କଟକ ଯାଇକି ଥରେ ଆମେ ଦହିବରା ଆଳୁଦମ ଅ ଖାଇବା?
ନିଶ୍ଚିତ ଭାବରେ ଆଉ ମୁଁ ମଧ୍ୟ କ ଟକର ଦହିବରା ମଧ୍ୟ ଆଗରୁ ଖାଇଛି କିନ୍ତୁ ସତରେ କହିବି କଟକର ଦହିବରା ଗୋଟେ ନିଆରା ଆଉ କଟକ ଦହିବାର ସବୁ ସବୁ ଜିଲ୍ଲାରେ ସବୁ ରାଜ୍ୟରେ ମିଳେ ଦହିବ କିନ୍ତୁ କଟକ ର ଦହିବରା ଟିକେ ଅଲଗା ଥାଏ ଆଉ ବହୁତ ସ୍ଵାଦିଷ୍ଟ ମଧ୍ୟ।
ଆଜ୍ଞା ନିଶ୍ଚିତ ଯେହେତୁ ଆମର ଓଡିଶାର ଖାଦ୍ୟ ଗୁଡିକର ପରମ୍ପରା ସ୍ଵାଦ ସ୍ଵାଦ ବହୁତ ମାନେ ତାର ଅଲଗା ତାର ପରିଚୟ,
ଆଜ୍ଞା ଆଉ ଯେମିତି ଓଡିଶାରେ ତ ଆମେ। ଖାଦ୍ୟ କଥା ଶୁଣିଲା ଯେମିତି ଓଡିଶାରେ ଓଡିଶା ବାହାରେ ମଧ୍ୟ ବହୁତ ହି ମାତ୍ରାରେ ଅ ଯୋଉଟା କିି ଓଡିଶାର ଖାଇବା ଛେନା ପୋଡ଼। ଲୋକ ଆଉ ଯେମିତି କି ଏବେ ଓଡିଶାର ଖାଇବାକୁ ଆମର ଅ ଯେମତି କହିପାରିବା କି ସେଲିବ୍ରିଟି ଆମ ଭାରତୀୟ ସେଲିବ୍ରିଟି ମାନେ ମଧ୍ୟ ଓଡିଶା ଖାଇବାକୁ ଅନ୍ୟ ଜାଗାରେ ନେଇକିରି ପ୍ରେଜେଣ୍ଟ କରୁଛନ୍ତି ଯେମତି କି ଛେନାପୋଡ଼ ଆଉ ଡାଲ ମା ଡାଲମା ମଧ୍ୟ ଏବେ ବହୁତ ଚାହିଦା ରହିଛି ଦେଶ ସାରା। ଦେଶ ବାହାରେ ମଧ୍ୟ ଡାଲମା ଆଉ ଛେନାପୋଡ଼ ର ବହୁତ ଚାହିଦା ଅଛି ତ ଆପଣଙ୍କୁ ଡାଲମା ଛେନାପୋ ପୋଡ଼ ଭଲ ଲାଗେ କି ନାଇଁ?
ଆଜ୍ଞା ଆଜ୍ଞା ନିଶ୍ଚିତ ଡାଲମା ତ ଡାଲମା ସହିତ ଅରୁଆ ଭାତ ହେଇଗଲେ ସେତ ମଜା ତ ନିଆରା କିଛି ରହୁଚି ତ ଯେହେତୁ ଆପଣ ଯୋଉଟା ଯୋଉଟା କହିଲେ ସେଟା ଆମେ ନିଶ୍ଚିତ ଭାବରେ ଯୋଜନା କରିବା ତ ଏ ସବୁ ଗଲାତ ଆମର ଖାଦ୍ୟ ରହୁଛି ଏହା ବ୍ୟତ ତ ଆଉ କିଛି ଜାଗା ରହୁଛି ଯେମିତି କି ଆମେ ବୁଲିବାକୁ ଯାଇପାରିବା,
ନିଶ୍ଚିତ ଭାବରେ ମୋ ପାଖରେ ତ ବହୁତ କିଛି ତାଲିକା ଅଛି ଆଉ, ଆପଣ ବି ମତେ ଯୋଉ ପରାମର୍ଶ ଦେଲେ ସେ କୁକୁଡ଼ା ଉପରେ ବି ମୁଁ ବହୁତ ଧ୍ୟାନ ଦଉଛି ଯେ ଆମେ ଏଇ ସବୁ ଜାଗାକୁ ଯିବା। ତ ଏତେ ସବୁ ପରାମର୍ଶ ପାଇଁ ବନ୍ତୁ ବହୁତ ବହୁତ ଧନ୍ୟବାଦ ଆଉ ମୁଁ ବି ଆପଣଙ୍କୁ ବହୁତ କିଛି ସେୟାର କରିବି। ଆଗକୁ ଯେ ଆମେ କୋଉ କୋଉ ଜାଗା ଯାଇପାରିବା ତ ପ୍ରଥମେ ତ ଆମେ ମୁଁ କହିବି ଆପଣଙ୍କୁ ପୁରୀ ଯିବା ପୁରୀ ପରେ ଆମେ ଅନ୍ୟାନ୍ୟ ଜାଗାକୁ ଯାଇପାରିବା ଆଉ ଏବେ ମୋର ଓଡିଶା ଭ୍ରମଣ ପାଇଁ ମଧ୍ୟ ଉତ୍ସାହ ଆହୁରି ବଢିଗଲାଣି। ତ ମୁଁ ବି ଚାହିଁବି କି ଆପଣ ବହୁତ ଜଲଦି ଛୁଟି ନେଇ ଆପଣଙ୍କର କାମ ବହୁଳ ଜୀବନରୁ ଛୁଟି ନେଇ ଆସିଲେ ଆମେ ନିଶ୍ଚିତ ଭାବରେ କିଛି ଯୋଜନା କରିବା ଆ ମୋର ଅନୁଭୂତି ମଧ୍ୟ ଆହୁରି ବଢେଇବାକୁ ଚାହେଁ ତ ଆମେ ପରାମର୍ଶ ଦବାକୁ ଚାହିଁବିକି ଯେତେ ଜଲ୍ଦି ହଉଛି ଆପଣ ଛୁଟି ନିଅନ୍ତୁ ଆମେ ବୁଲିବାକୁ
ଆଜ୍ଞା ଆଜ୍ଞା ନିଶ୍ଚୟ ମୁଁ ଆଶା କରୁ ଓଡିଶାର ସୌନ୍ଦର୍ଯ୍ୟ ସଂସ୍କୃତି ଆମ ମନରେ ଗୋଟେ ସ୍ମୃତି ହେଇ କି ରହିବ ସବୁଦିନ ପାଇଁ। ନିଶ୍ଚିତ ଆମେ ବହୁତ ଜଲଦିରୁୁ ଜଲଦି ଆମେ ଓଡିଶା ଯିବା ପାଇଁ ଯୋଜନା କରିବାି।
ଆଜ୍ଞା ଓଡିଶାର ଖାଦ୍ୟ ଓଡିଶାର ଅ ଯେମିତି କୁହନ୍ତି କି ନା ଚ ଓଡ଼ିଶାର ସବୁ କିିଛି ସଂସ୍କୃତିକୁ ମୁଁ ଅନୁଭବ କରିବା ପାଇଁ ବହୁତ ହି ମାତ୍ରାରେ ଉତ୍ସାହ ଅଛି। ଚି ତ ମୁଁ ବି ଭଗବାନଙ୍କ ପାଖରେ ପ୍ରା ପ୍ରନ କରିବୁ କି ଆମେ ବହୁତ ଜଲ୍ଦି ଆଉ ଭଲରେ ଭଲରେ ଓଡିଶା ପହଞ୍ଚି ଓଡିଶା ଯାତ୍ରା କରିବା।
ଆଜ୍ଞା ନିଶ୍ଚିତ ଭାବରେ ଯାହା ଭଲ ଲାଗିଲା ବହୁତ ଆପଣଙ୍କ ସହିତ ଯୋଜନା କରିକି। ହ
ଆଜ୍ଞା ଠିକ ଅଛି ତାହେଲେ ଦେଖାଯିବ ଓଡିଶା ଯାତ୍ରାରେ।
ଆ ଆଜ୍ଞା ନିଶ୍ଚିତ ଭାବରେ ଶୁଭ ସନ୍ଧ୍ୟଭାବରେ।